ଆଜ୍ଞା।
ତମକୁ ଶୁଣା ଯାଉଛି। ଝିଅ ତମକୁ ଶୁବା ଯାଉଛି ନା?
ଆପଣ
ହଁ ମୁଁ ଶୁଣି ପାରୁଛି, ହଁ, ହଁ।
ଆପଣ ତ ସୁଗାରିଶ୍ରୀ ଆଜ୍ଞା, ଆଜ୍ଞା, ଆଜ୍ଞା।
ହଁ, ଶୁଣିପାରୁଛି ମୁଁ କହିଲି ଶୁ ହଁ ଶୁଭ ସନ୍ଧ୍ୟା। ହଁ, ଶୁଭ ସନ୍ଧ୍ୟା, ଆଉ
ଆଜ୍ଞା, ସନ୍ଧ୍ୟା କରିସାରି ସନ୍ଧ୍ୟା ଆଳତି କରିସାରି
ହଁ, ହଁ, ସନ୍ଧ୍ୟା ଆଳତି ହେଇସାଇଲାଣି। ହଁ, ହଁ ସନ୍ଧ୍ୟା ଆଳତି କଲି, ଆମର ଆଣ୍ଠୁଆଗୋପାଳ ଅ ଅଛନ୍ତି, ସନ୍ଧ୍ୟାବେଳେ ଭୋଗ ଦେଲି, ଝୁଣା, ଧୂପ, କପୁର ଏସବୁ ଦିଆ ହେଲା ଆଉ, ଆ କଣ କରୁଛ? କଣ କରୁଚ?
ଆଜ୍ଞା।
ମୁଁ କହିଲି କଣ କରୁଛ?
ସନ୍ଧ୍ୟା ଦେଇ
ଉୁଁ ହୁଁ ଆଉ ମଧ୍ୟାହ୍ନରେ କଣ ହେଇଥିଲେ? ହେ ମୁଁ ଏଇ ବସିଥିଲି ପୁଅକୁ ପାଠ ପଢଉଥିଲି ଆଉ।
ଆଜ୍ଞା ମଧ୍ୟାହ୍ନରେ ଆମର ଆଜି ହେଇଥିଲା ଭାତ ମାଛ ତରକାରୀ ଛୁଇଁଆଳୁ ଭଜା କଲରା ଭଜା
ହୁଁ ହୁଁ।
ଆଜ୍ଞା।
ସବୁ ବାରିରେ ହଉଚି କଲରା ହେରିକା
ଆଜ୍ଞା ବାରିରେ ସବୁ ହଉଚି ଚାଷ ହେଇଥିଲା ତ
ହୁଁ।
ଏସବୁ ହେଇଥିଲା ବାରିରେ ଆଉ। ବାରିରେ ତ ସବୁ ପ୍ରକାର ଲାଗିଚି ଆମର ପୋଟଳ ଭେଣ୍ଡି ଜହ୍ନି, କାକୁଡି ଭେଣ୍ଡିର ସବୁ ମାନେ ଫୁଲ ସବୁ କଷି ଧରି ଆସିଲାଣି ଜହ୍ନି ଫୁଲ ବି କଷି ଧରି ହେଲାଣି କା କକୁଡି ଛୋଟ ଛୋଟ ହେଲାଣି କସି
ହୁଁ।
ଆଉ କାକୁଡି ତ ଖାଇବା ପାଇଁ ତାର ମାନେ ଭଲ ଲାଗେ ବହୁତ ଭଲ ଲାଗେ କାକୁଡି ଖାଇବା ପାଇଁ।
ବହୁତ ଭଲ ଲାଗିବ ମତେ ବି ବହୁତ ଭଲ ଲାଗେ କାକୁଡି ଟମାଟର ଆଳୁ ଆମ୍ବୁଲ, ରସୁଣ, ପିଆଜ ସବୁ ଦଳିଲେ ବହୁତ ଟେଷ୍ଟ ଲାଗେ
ପଖାଳରେ ତାକୁ ଖାଇଲେ ବହୁତ ସ୍ଵାଦ ତାର ବହୁତ ହି ନିଆରା।
ହୁଁ ଆଉ ଘରେ ସବୁ କଣ କରୁଚନ୍ତି?
ଆଜ୍ଞା, ସବୁ ଭଲ ଅଛନ୍ତି। ଏବେ ସମସ୍ତେ ଦୂରଦର୍ଶନ ପାଖରେ ବସି
ମନ ଉପଭୋଗ କରୁଚନ୍ତି।
ତ ମାନେ ଉ ଉପଭୋଗ କରୁଚନ୍ତି ଆଜ୍ଞା।
ମନୋରଞ୍ଜନ କରୁଚନ୍ତି ଆଜ୍ଞା।
ଆଜ୍ଞା।
ଅ ହ।
ଏଇଠି ବାହାରେ ମୁଁ ବସିଥିଲି ବର୍ଷା ହେଇଥିଲା ଆଜି ଆଜ୍ଞା ଖାଇବା ରୁଟି ହଉଛି।
ହୁଁ।
ଆଉ ସକାଳେ ହେଇଥିଲା ଯୋଉ ମାଛ ତରକାରୀ ସେ ସବୁ ଅଛି ଆଉ ଭଜା ଭଜା ହବ ଜହ୍ନି ହେଇଥିଲା ଜହ୍ନି ଭଜା
ଢ ର ହଉଥିବେ
ଆଜ୍ଞା ସେଇ ତ ଏଇ ପାଖରେ ପୁରା
ର ହଉଥିବେ
ଆଜ୍ଞା, ବର୍ଷା ହେଇଥିଲା କେଁକଟର ସବୁ ହଉଚନ୍ତି ବେଙ୍ଗ ମାନେ ଆଜି ଦିନମାନ ଦିନମାନ ଆଜି ବୃଷ୍ଟିପାତ ହେଇଚି।
ପ୍ରବଳ ବୃଷ୍ଟିପାତ ହେଇଚି।
ଆଜ୍ଞା।
ଆମ ଆଡେ ବି ସେମିତି ଆଜି ବହୁତ ବୃଷ୍ଟିପାତ ହେଇଚି। ଘରୁ ବାହାରି ହେଇନି ଆମର ତ ମାଟି ଘର। ଆଉ ସେଠି ଗୋଡ ପକେଇଲେ ମାନେ କାଦୁଅ ପଚର ପଚର। ଆଉ ତମର ପକ୍କା ଘର ନା ମାଟି ଘର?
ଆଜ୍ଞା ଆମର ଆଜ୍ଞା ଆମର ପଟା ଘର ପକ୍କା ଘର।
ପକା ଘର,
ଆଜ୍ଞା,
ହଁ-ହଁ,
ଆଉ ଆପଣଙ୍କୁ ଭଲ ଲାଗେ ଯୋଉ ବର୍ଷା ମାସ ଟା ଭଲ ଲାଗେ ଆପଣଙ୍କୁ?
ହଁ ମତେ ବହୁତ୍ ଭଲ ଲାଗେ, କାହିଁନା ବେଶୀ ଗରମ୍ ନଥାଏ, କି ଥଣ୍ଡା ବି ନଥାଏ ମତେ ସେଥିପାଇଁ ବହୁତ୍ ଭଲ ଲାଗେ,
ତା ଭଲ ଲାଗେ ଏଥିପାଇଁ କି ଆମର ଓଡିଆ ତ ଯେହେତୁ ମାନେ ଏ ମାନେ ଜଗନ୍ନାଥଙ୍କ୍ ଙ୍କର ରଥ ଟଣା ରଥଯାତ୍ରା ଟା ହୁଏ,
ହଁ-ହଁ ସେଥିପାଇଁ ଭଲ ଲାଗେ ଗୁଣ୍ଡିଚା ବାହୁଗୁଡ଼ା ଥାଏ ହଁ, ହଁ-ହଁ ଆଉ ଦେ ଉଁ ମଙ୍ଗଳା ଓଷା କେବେ କରିୁଛନ୍ତି ଗୁଣ୍ଡିଚା ପରେ ଏ ଯୋଉ ଆମର? ବାଟ ମଙ୍ଗଳା ଓଷା ଯୋଉ, ହଁ-ହଁ ଜାଣିଛନ୍ତି ସେଥିରେ କୋଉ-କୋଉ ପିଠା ହୁଏ ସବୁ ଆଉ,
ଆଜ୍ଞା ବାଟ ମଙ୍ଗଳା ଯୋଉଟା କହୁଛନ୍ତି ରାସ୍ତାରେ ହୁଏ ନା ଓ ହଁ, ହଁ ଯୋଉଟା ଯୋଉ ବିରିରେ ହୁଏ ପିଠା ତିଆରି ହୁଏ ତା ଭିତରେ ନଡିଆ ପୁର ଦେଇ, ଆଉ କ୍ଷୀରି ବି ହୁଏ କ୍ଷୀରି ପ୍ରସ୍ତୁତ ହୁଏ,
ହୁଁ ସେଇଟା ବାର୍ ମା ଜଗନ୍ନାଥ ତ ଜଗନ୍ନାଥଙ୍କୁ ଗଁ-ଗଁ ଗଲାବେଳେ ମା ମଙ୍ଗଳା ପ ପଡ଼େ, ମଙ୍ଗଳା ଓଷା କରନ୍ତି ଠାକୁର ଏଗେଧେଇ, କରିକି ମା ଜଗ ହଁ ଯୋଉଙ୍କକତିରେ, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଶା କରିଥାନ୍ତି,
ଆଜ୍ଞା ଆଉ କୁହ ନ୍ତି ଗୋଟେ ନାଲି ର ନାଲି କର୍ ନାଲି ରଙ୍ଗର ସୂତା ବାନ୍ଧନ୍ତି ହାତ୍
ହୁଁ-ହୁଁ ପୁଅ ଝିଅଙ୍କ ପାଇଁ ଓଷା କରାଯାଏ ପୁଅ ଝିଅ, ହଁ ପୁଅଝିଅ ବାନ୍ଧନ୍ତି,
ଆଜ୍ଞା ଆଉ ଆପଣ ଗେଣ୍ଡୁ ତଳି ରୋଇଲେଣି?
ହଁ ଗେଣ୍ଡୁ ତଳି ହର ହରୁଆ ସବୁ ପକେଇଛି ଖାଲି ଲଗେଇନି, ଛୋଟ୍-ଛୋଟ ଗଛ ହେଇଛି ଯେହେତୁ ଲଗେଇନି, ଆଉ ଟିକେ-ଟିକେ କଅଁଳ ହେଲେ ବଡ଼ ବଡ଼ ଟିକେ ଲଗେଇବି,
ଆଜ୍ଞା,
ହୁଁ ଆଉ ତମେ ସବୁ କି ଗଛ ଲଗେଇଛ ନା?
ବର୍ଷା ଯେହେତୁ ହଉଛି ଆଜ୍ଞା ତଳି ପ
ହୁଁ, ଆଜ୍ଞା, ଆଜ୍ଞା ଶୁଭାଯାଉନି? ଶୁଣା ଯାଉଛି।
ହଉଛି ଆଜ୍ଞା ବର୍ଷା ଯୋଉ ହଉ ବର୍ଷା ଯୋଉ ହଉଛି କାନ୍ଥ ଯାକ ସବୁ ଗେଣ୍ଡା ମାନ୍, ମାନେ ଚାଲୁଛନ୍ତି ନାଇଁ ମାନେ ପଶି ଯାଉଛନ୍ତି,
ଆ ଗେଣ୍ଡା, ତେଲୁନ୍ ତେଲୁଣିଆ ପକା, ଗରୁଣୀ ପୋକ ଆ ବେଙ୍ଗ, ଝରଝୁରିଆ ପୋକ ଏଇତ ସବୁଙ୍କର ବର୍ଷା ଦିନି ନାଟ ଆଉ,
ଆଜ୍ଞା ବର୍ଷା ଦିନେ ତ ଗ ନାଟ ତ ନାଟ ପୁଣି ଗୋଟ୍- ଗୋଟ୍ ଗୋଟିଏ ଜାଗାରେ ଖାଲି ତେଲୁଣି ପୋକ ଛୁଆ ଗୁରାକ ଖାଲି ହାଳୁ ହାଳୁ ହଉଥିବେ।
ହୁଁ ହୁଁ ମତେ ବେଶୀ କିଛି ଏଇ ଯୋଉ ଗୁଡା ବେଶୀ।
କୁହନ୍ତି କୁହନ୍ତି ଗୋଟିଏ ତେଲୁଣି ପୋକ ଯେତେବେଳେ ମାନେ। କୁହନ୍ତି ମୁଁ ତ ଜାଣିନି କୁହନ୍ତି ତେଲୁଣିପୋକ ଯେତେବେଳେ ଜନ୍ମ ଦିଏ ତାପରେ ସେ କୁଆଡେ ମରିଯାଏ।
ହଁ ହଁ।
ଆଉ ତେଲୁଣି ପୋକ ଯେମିତି ମାନେ ତାର ବିଛା ବି ସେମିତି କୁଆଡେ ଜନ୍ମ ଦେଲେ ମରିଯାଏ।
ଉଁ ହୁଁ। ମୋ ମୋ ମା ସେଇଆ ବିଛା ମୁଁ ତ ସେୟା ଶୁଣିଚି ନା। ମୁଁ ବି ଶୁଣିଛି ଛୋଟବେଳୁ ସେଇଆ ଗୁଁ ଉଁ ଗୁଁ ବି ବିଛା ଜନ୍ମ କରିକି ସେ ମରିଯାନ୍ତି। ଆଃ ହୁଁ ଆଉ ଘରେ ସମସ୍ତେ ଦେହପା ଭଲ ଅଛି।
ହଁ ଧିଅ ପା ଭଲ ଅଛି ଆଉ ଆମ୍ବ ତ ଝଡିଥିବ ଏଇ ଥର କ?
ହଁ ଆମ୍ବ ଆମର ଝଡିକି ସରିବା ସରିବା ହେଇଗଲାଣି ଗଛରେ।
ଆଜ୍ଞା ଆଉ ଆମ୍ ଆମ୍ବରେ ତ ଆମ୍ବରେ ତ ଆପଣ ଆଚାର ପ୍ରସ୍ତୁତି କରିଥିବେ।
ଆଚାର ପ୍ରସ୍ତୁତି କରୁଚି ଆମ୍ବ ସରା ବନେଇଚି ହୁଁ।
ଯୋଉ ଆଚାରଟି ହୁଏ ଯୋଉ ଗାଜର। ଅ ଅମୃତଭଣ୍ଡା ଆଉ। ମାନେ ସବୁ ପ୍ରକାର ମାନେ ମିସା ଯାଇକି ଯୋଉ ହୁଏ ଆଜ୍ଞା ଆଜ୍ଞା। ସେଇଟା କେମିତି ପ୍ରସ୍ତୁତ ହୁଏ ଆପଣ ଜାଣିଚନ୍ତି।
ହୁଁ ହୁଁ ଗାଜର ଆମର ଟିକେ ସିଝା ହବ। ଗାଜର। ଆମ୍ବ ତ କାଟିକି ଆମେ ଦି ଦିନି ପୂର୍ବରୁ ପକେଇଥିବା ଲୁଣପାଣିରେ। ଲୁଣ ହଳଦୀ ପାଣିରେ ହଁ ପକେଇକି ଛାଣିକି ଗୋଟେ ଦିନ ଆମର ଶୁଖେଇ ଦଉ। ଶୁଖେଇ କିନା। ତାପରେ ଆମର ଗାଜର କଞ୍ଚା ଲଙ୍କା ଗୋଟା ରସୁଣ। ଆଉ ଲୁଣ ହଳଦୀ। ସବୁ ଆମର ବମ୍ ରେ ପୁରେଇକିନା ତା ଧିଏରେ। ଲଙ୍କା ଗୁଣ୍ଡ ଘରେ ପ୍ରସ୍ତୁତ ହେଇଥିବା ଲଙ୍କ୍ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଆଉ। ସୋରିଷ ସୋରିଷ ଗୁଣ୍ଡ ଆଉ ହଁ କଳା ଜିରା ଗୁଣ୍ଡ ମେ
ପାନ ମଧୁରୀ ପାନ ମଧୁରୀ ବି ଦିଆଯାଏ।
ହୁଁ ସବୁପକାର ମସଲା ଆମର ଭାଜିକିନା ଆମ ଦେଇକି। ସୋରିଷ ତେଲ ଗର୍ମ ଗରମ କରିକି ତା ଦେହରେ ଢାଳିକି। ଖରାରେ ଥୋଉ ତାପରେ ଆସ୍ତେ ଆସ୍ତେ। ସେ ଶୁକେ ଶୁକିକି ଆଉ ଆଚାର ପ୍ରସ୍ତୁତ ହୁଏ ଆଉ।
ଆଜ୍ଞା।
ହୁଁ। ଆଉ ଆମ୍ବସରା ଆମ୍ବସରା ଆମର। ସବୁ ଆମ ଚକୁଡିକି ରସ ଟା ଆମେ ଛାଙ୍କି ଦଉ। ଛାଙ୍କିକି ତାକୁ ହଁ ହଁ ହଁ ହଁ ତା ନାଇଁ ନାଇଁ ପାଚିଲା ଆମ୍ବରେ ପ୍ରସ୍ତୁତ ହୁଏ ଆଉ ଛାଙ୍କିକି ତାକୁ ଆମର। ଚୁଲିରେ ଘଷି ଗୁଣ୍ଡା ଜାଳିକିନା ଆମେ ତାକୁ। ଛା ପୂରା ଫୁଟେଇ କି ଯେମିତି ଆମର। ଅ ହଁ ସିଝେଇ କି ଜନ୍ତିଲା ଟାଇପ ର କରୁ ତା ଦିହେରେ ହଉଚି ଲଙ୍କାଗୁଣ୍ଡ ଜିରା ଗୁଣ୍ଡ। ଆଉ ଚିନି ଟିକେ ସବୁ ପଡେ ପଡେ ତାପରେ ହଉଚି। ଆମେ ଜରି ପାରିକିନା ତା ଦେହେରେ ତେଲ ମାରିକି ସେଇଟାକୁ ଢାଳି ଦେଇକି ଖରାରେ ସୁକୋଉ ଶୁକିଲା ପରେ ଦି ତିନି ଦିନେ ଆମ୍ବ ସରା ପ୍ରସ୍ତୁତ ହେଇଯାଏ। ଆଉ ତମ ଘରେ ମା ମା ଘସି ପାରନ୍ତିନି?
ଆଜ୍ଞା ସେଇ ଯୋଉ ଆମ୍ବ ସରାକୁ ମାନେ କଣ ଆମେ ବୋହୁତି ଦିନି ରଖିପାରିବା ନା କଣ?
ହଁ ବୋହୁତି ଦିନି ହଁ ବର୍ଷ ବର୍ଷ ଷ୍ଟୋର କରିକି ରଖିପାରିବା।
ଆଜ୍ଞା ହଁ ଆମର ଗାଈ ତ ଥିଲେ ଏବେ ଆଉ ନାହାନ୍ତି ଗାଈ ମାନେ। ଯେହେତୁ ଜେଜେମାଙ୍କ ଦେହ ଖରାପ ହେଇଯାଇଛି ତ ସିଏ ଆଉ ଗାଈ ରଖି ପାରୁନାହାନ୍ତି।
ହୁଁ। ନା ଆମର ଗାଈ ଅଛନ୍ତି ଘଷି ହଉଚି କୁଣ୍ଡା ହଉଚି। ଆଉ ଆଗେ ଜାଣିଛନ୍ତି ନା କାଉଁରିଆ ଦିହରେ ମୁଠି ଖଷି ପାରନ୍ତି?
ଆଜ୍ଞା କାଉଁରିଆରେ ହଁ ଘସି
ହୁଁ ସେଇଟା ଜଳିବା ପାଇଁ ବହୁତୁ ଭଲ ଲାଗେ।
ଏବେ ତ ଆଜ୍ଞା ଏବେ ତ ଏବେ ତ ଆଉ ବେଶୀ କେହି ଚୁଲିରେ ରୋଷେଇ କରୁନାହାନ୍ତି। ସମସ୍ତେ ଏବେ ବାହାରି ଗଲାଣି। ଉଜ୍ଜ୍ଵଳ ଯୋଜନା ଯୋଉ କୁହନ୍ତିକି ଆଜ୍ଞା। ସେଇ ସବୁ ବାହାରି ଗଲାଣି ତ ସବୁ ଆଉ ଜୈବିକ ମାନେ ଜାଳେଣୀ ବିଷୟରେ ଆଉ କିଛି ଲୋକମାନେ କିଛି
ନାଇଁ ନାଇଁ ଆମର ଆମର ଗ୍ୟାସ ଯୋଉ ଇଏ ନାହିଁ ଉଜାଲା ଇଏ ନାହିଁ। ଆଉ ଆମର ହଁ ଆମର ଘସି ଉଣ୍ଡା। କାଠ ପିମ୍ପେଇ ଆଉ ସେ ଯୋଉ ମୁଠି ମୁଠି
ତେ ଏଇ ସବୁ ଜାଳେଣୀ ମାନେ ରୋଷେଇ ଏ ରୋଷେଇ କଲେ ମାନେ ଦେହ ବି ସ୍ଵାସ୍ଥ୍ୟ ରହେ। ସ୍ୱାସ୍ଥ୍ୟ ଭଲ ରହେ ଆଉ ଆଉ ଖାଦ୍ୟର ସ୍ୱ
ସ୍ୱାଦ ବି ଟେଷ୍ଟି ହୁଁ।
ଖାଦ୍ୟର ସ୍ୱାଦ ବି ବହୁତୁ ଭଲ ହୋଇଥାଏ।
ହଁ ବହୁତୁ ସ୍ୱାଦ ଭଲ ଲାଗିଥାଏ ଏଇ ଚୁଲି ରେ ମତେ ଅଲଗା ଏଥିରେ ଭଲ ଲାଗେନି ଚୁଲି ରେ କଲେ ମତେ ବହୁତୁ ଭଲ ଲାଗେ।
ଆଜ୍ଞା ତାପରେ ବି ଚୁଲିରେ ପୋଡିକି ପୋଡନ୍ତି ବାଇଗଣ ପୋଡା ହେଲା କି ଆମର ଟମାଟୋର ପୋଡା ହେଲା। ଏଇ ସବୁ ପୋଡିକି ବି ଖାଇଲେ ତାର ସ୍ଵାଦ ବି ଆହୁରି ଭଲ ଲାଗେ।
ହଁ ଆଜ୍ଞା ଆପଣଙ୍କ ବ ବହୁମୂଲ୍ୟ ସମୟ ମତେ ଦେଇ ଥିବାରୁ ଧନ୍ୟବାଦ।
ଆଜ୍ଞା ଆଜ୍ଞା ନିଶ୍ଚୟ ଆପଣଙ୍କ ସହିତ ବି କଥା ହେଇ ବହୁତୁ ଭଲ ଲାଗିଲା।
ହୁଁ।
ହଉ ଆପଣଙ୍କ ସହିତ ଆଉ ଥରେ ଯୋଗାଯୋଗ ହେବ ମୁଁ ରହୁଚି।
ଆଜ୍ଞା।
ଆଜ୍ଞା।